ହାଲୋ ଭାଇ ଜୟ ଜଗନ୍ନାଥ।
ହଁ ଭାଇ ଜୟ ଜଗନ୍ନାଥ। ଆଉ କ'ଣ ଭାଇ କୁହ।
ତମ ଆଡେ ଭାଇ କେମିତି ପାଗ, ଫାଗ ଅଛି।
ପାଖ ଭାଇ ଭଲ ଅଛି ବର୍ଷା ପକଉଛି।
ଆମର ବି ଇଆଡେ ବର୍ଷା ଆମର ଇଆଡେ ବର୍ଷା ବହୁତୁ ଜୋରସରେ ପକଉଛି।
ଆଜି ମତେ ଲାଗୁଛି ବର୍ଷା ବି ଛାଡିବ ନାହିଁ।
ଆଜ୍ଞା ରାତି ଚାରିଟା ରୁ ଆମର ଲାଗିଛି ବର୍ଷା ଇଆଡେ।
ଆମର ବି କ'ଣ ସବୁ ଫସଲ ପାତି ଆପଣଙ୍କ ଆଡେ ଲଗେଇଲେଣି ଏ ବର୍ଷ।
ଆମା। ଆମ ଆଡେ ଲଗେଇଛନ୍ତି ଧାନ, ଗହମ, ବାଜେରା ଏଇରା ସବୁ ଲଗଉଛନ୍ତି ଆମ ଆଡେ।
ଅ ହଁ ଏ ବର୍ଷାରେ ହଉଛି।
ଆମ ଆଡେ ସେମିତି ହଉଛି ସବୁ। ଆଖୁ ପାଖୁ ଏଇନା ଲଗା ସବୁ କାଟାକୁଟି ଚାଲିଛି।
ଅ ହଁ ଆଉ।
ଏ ଟିକେ ପଇଡ ଟା ଇଆଡେ ପଇଲା ଟେ ନେଇଯିବୁ ଆଉ ଭାଇ ଟିକେ ଗୋଟେ ଭାଇ କହୁଥିଲେ ପଇଡ଼ ପଇଲା ପଇଡ ବାଇ ରେ ଅଛି ତ।
ହୁଁ ହୁଁ। ଆଉ କ'ଣ ସବୁ ଫ୍ରୁଟସ ଗଛ କ'ଣ ଲଗେଇଛନ୍ତି।
ଓଟସ ଗଛ ଆମର ଇଆଡେ। ଲାଗିଛି ଅଙ୍ଗୁରୁ ଲା ଅଙ୍ଗୁରୁ ଗଛ। ପିଜୁଳି ଆଜ୍ଞା ଅଙ୍ଗୁର ଆଜ୍ଞା।
ଅଙ୍ଗୁରୁ ତ ହବା କଥା ନୁ।
ଆମ ଆଡେ ଇଆଡ଼େ ହଉଛି ତ ଅଙ୍ଗୁରୁ ଆମର ଇଆଡେ଼ ବାହାରେ ରହିକି ଟିକି ନାଇଁ।
ଆପ ଆପଣ କେଉଁ କେଉଁଠି ତା ଆପଣଙ୍କ ଘର କି।
ଆମ ଘର ଭୁବନ ଆମେ ଟିକେ ତାମିଲି ନାଡୁରେ ଏଇନା ଅଛୁ।
ଓହୋ। ଆଉ କ'ଣ ଲାଗିଛି ତାମିଲିନାଡ଼ୁରେ ଅଙ୍ଗୁରୁ ହବା କଥା ନୁହଁ ଆଉ।
ଆଉ ତମଆଡେ ସେ ପୂଜା, ଫୂଜା କେମିତି କ'ଣ ହୁଏ।
ପୂଜା ଆମରି। ଭଲ ରେ ଦଶହରା, ଦୀପାବଳି ଉଁ ରଜ। କାର୍ତ୍ତିକେଶ୍ୱର, ବିଶ୍ୱକ୍ରମା।
ଆଉ ଗଣେଶ ପୂଜା ତମର କ'ଣ କ'ଣ ହବ ଗଣେଶ ପୂଜା କେମିତି କଣ ହଉଛି ସିଆଡେ଼।
ଗଣେଶ ପୂଜା ଭଲ ହଉଛି ଡିଜେ ଆସୁଛି। ଭଲ ଆମର ବଢ଼ିଆ ମୂର୍ତ୍ତି ଆଣା ହଉଛି ବହୁତୁ ବଡ଼। ଆଉ।
ଆଉ କ'ଣ କୋଉ ଗାଁ ତମର।
କାମାକ୍ଷାନଗର।
କାମେକ୍ଷ୍ୟାନଗର ତ ଲକ୍ଷ୍ମୀ ପୂଜା ସିଆଡେ ଭଲ ହୁଏ ବୋଲି ମୁଁ ଶୁଣିଛି।
ହଁ ଲକ୍ଷ୍ମୀପୂଜା ବି ଭଲ ହୁଏ ଢେଙ୍କାନାଳ ରେ ଆହୁରି ବଢିଆ।
ଆମର ଏ ଦଶହରା ଭଲ ହୁଏ ଭୁବନରେ ଗଣେଶ ପୂଜା ବଡ଼ ବଡ଼ ଡିଜେ ଆସେ।
ଆଉ।
ଆଉ ତମର କଣ ଫସଲ ଲଗେଇଚ?
ଆମରି ଫସଲ ତ କିଛି ଆମର ଲଗାଯାଏନି। ଖାଲି ଘରେ ଯାହା ଲଗା ଅଛି ଟିକେ ବାଇଗଣ, ଭେଣ୍ଡି, କାକୁଡି ଆଉ ଲଙ୍କା। ହୁଁ ଆଉ ଧାନ ଫାନ ଆମର ଲଗାନ୍ତିନି ଆମର ଦେଇଦିଅନ୍ତି ଭାଗୁଆରୀକୁ।
ଆଉ ତମ ଆଡେ ସେ ଗାଡି ଫାଡି ଭଲ ଚାଲୁଛି?
ହୁଁ ଗାଡି ଆମର ଗଞ୍ଜା ଆମର ବିଏମଡବ୍ଲୁ ହେରେ ଚାଲିଛି।
ଆମ ଆଡିଆରେ ଥାର ଚାଲୁଛି ଥାର ଦିଟା ଆମର କିଣିଛୁ ଆର ମାସରେ ଗୋଟେ କିଣିଥିଲୁ। ଆଉ ଗୋଟେ ପ୍ଲାନ୍ ଆସି କିଣିବାକୁ
ହୁଁ
କିଣିବୁ ଏଇ ଦିଇ ମାସ ପରେ ବୋଧେ କିଣିବୁ କହୁଥିଲେ ଘରେ
ଗାଡ଼ିଟେ ପାଇଁ ସବୁ ଇଆଡ଼େ ଆମ କାମାକ୍ଷା ଆଡେ ସବୁ ଢେଙ୍କାନାଳ କାମାକ୍ଷାଆଡେ ରେୟାର ରେୟାର ଚାଲିଚି ଡିଫେଣ୍ଡର ବିଏମଡବ୍ଲୁ ଏରା ସବୁ ଚାଲିୁଚି।
ଆମ ଆଡ଼େ ସେମିତି ଚାଲୁଚି ସବୁ ବାଇକ୍ ବାଇକ୍ ଉପରେ ଅଧିକ ନିଞା ଜେଡକ୍ସ ଟେନ୍ଆର ଗୋଟେ ଚାଲୁଚି ଅଛି ମୋ ଭାଇ ଜଣେ ଚଳଉଛନ୍ତି।
ଓହୋ।
ରେ ବାପ୍ ହଁ। ଉଁ ହ୍ୟାଲୋ।
ହୁଁ ଭାଇ କୁହ।
ଆ ଗାଡ଼ି ଫାଡ଼ି ଟିକେ ଚାଲୁଥିଲାତ କିଛି ସୁବିଲାନି।
ଓହୋ ଆପଣ ଏଇନା କଣ କରୁଛନ୍ତି?
ହଁ ବସିଚି ବାହାରେ ବସଷ୍ଟାଣ୍ଡରେ ବସିଚି।
ଓହୋ। ବସ୍ ଷ୍ଟାଣ୍ଡରେ କଣ କରୁଚନ୍ତି?
ଆଉ ବସିକି ଗେମ୍ ଫେମ୍ ଖେଳୁଥିଲି।
ଓହୋ।
ତାପରେ ତମ ସହିତ ଏଇନା କଥା ହେଉଚି ଆଉ
ହଉ ମୁଁ ଆପଣଙ୍କୁ ଦଶ ମିନିଟ୍ ହେଲେ ପୁଣି ଆଉଥରେ ଏଇନା କାଟିବେନି ଦଶ ମିନିଟ୍ ହଉ କଲ୍ ନେହା ଆପଣ କେତେ କଣ ସବୁ
ତମେ କେତେ କଣ ଇନକମ୍ କଲଣି?
ମୁଁ କିଛି କରିନି ମୁଁ କାଲି ଡାଉନଲୋଡ୍ କରିଚି ଦେଖିବା କଣ ହଉଚି।
ଆମର ମାସେ ହେଲାଣି ଡାଉନଲୋଡ୍ କଲୁଣୁ ତିନି ହଜାର ଟଙ୍କା ଇନକମ୍ କରିଚୁ।
ହୁଁ ହୁଁ। ଆଉ
ଆଉ ମୋ ମାମୁଁ ଜଣେ ହେବେ କହିଚନ୍ତି ପଇସା ବହେ ମାମୁଁ ଜଣେ କରିଚନ୍ତି ଆଠ ନଅ ହଜାର ଟଙ୍କା ଇନକମ୍ କରିଚନ୍ତି। ଆଉ ଆଉ ରାହୁଲ୍ ମାମୁଁ ଜଣେ କରିଚନ୍ତି ପନ୍ଦର ପନ୍ଦର ହଜାର ବର୍ଷେ ଚଲେଇଲେଣି। ଆଉ କଣ କଉଚନ୍ତି?
ଆଉ କଣ କୁହନ୍ତୁ?
ଆଉ କଣ କୁହନ୍ତୁ ଦେହ ପାଅ ସବୁ ଭଲ ସବୁ ଆମର। ଆଉ ତମର ଏବେ କଣ ପାଠ ପଢୁଚ?
ମୋରି ଆଇଟିଆଇ ସରିବ।
ପ୍ଲସ୍ ଟୁ ସରିବ?
ଆଇଟି ଆଇ, ଆଇ ଟି ଆଇ।
ଆଇ ଟିଆଇ ଆଇଟି ଆଇ, ଆଉ ଆଇ ଟି ଆଇରେ କେମିତି କଣ ପାଠ ସବୁ ପଢା ହଉଚି?
ଆଇଟିଆଇରେ ସବୁ ପୁରା କ୍ରିଟିକାଲ ପାଠ। ସବୁ ଇଲେକ୍ଟ୍ରି ଲାଇନ୍ ରେ। ଡିସିି ମୋଟର, ଏସି ମୋଟର, ଅଲଟରନେଟିଭ କରେଣ୍ଟ ଡାଇରେକ୍ଟ କରେଣ୍ଟ
ମୋର ଜଣେ ମାମୁ ରାହୁଲ୍ ମାମୁଁ ଜଣେ ହେବେ ସେ ଆଇ ଟି ଆଇ ଏବେ ଚାକିରି ପାଇଚନ୍ତି ପ୍ଲାଣ୍ଟରେ।
ହୁଁ।
ତାର ବା ଏବେ ଶୋଇିଲା ତାଙ୍କର। ଆ ପାଇଚନ୍ତି ଟାଟା ପ୍ଲାଣ୍ଟ। ଟାଟା ପ୍ଲାଣ୍ଟ ପାଇଚନ୍ତି।
ମୋର ବି ଏବେ ସରିବା ଉପରେ ଆସିଲାଣି ଆଉ ପନ୍ଦର ଦିନ ଭଳିଆ ରହିଲା।
ଦଶମରେ କେତେ କଣ ରେଜଲ୍ଟ୍ ରହିଥିଲା?
ଦଶମରେ ମୋରି ଏଇ ତିନିଶହ କେତେ ରହିଥିଲା ମୋରି ଗୋଟେ।
ମୋର ରହିଥିଲା ଚାରିଶହ ପଇଁଚାଳିଶ ଦଶମ ମାର୍କ।
ଆପଣ ଏଇନା କୋଉ କ୍ଲାସ?
ଆମର ଏଇନା ଚାଲିଛି ଉଁ ଫାଷ୍ଟ ଇୟର ଚାଲିଛି।
କଣ ପ୍ଲସ୍ ଟୁ?
ପ୍ଲସ୍ ଟୁ ନା।
ନା ଆଇ ଟି ଆଇ?
ଆଇ ଟି ଆଇ କରିନି ଡିପ୍ଲୋମା।
ଡିପ୍ଲୋମା କରିଚ?
ଆଜ୍ଞା।
ଅହୋ। ଡିପ୍ଲମା କେଉଁଠି?
ଯାଜପୁର।
ଓହୋ ଯାଜପୁରର କୋଉଠି?
ଯାଜପୁରରୁୁ ଜାଣିଛ ଖରଡ଼ି?
ହଁ ହଁ।
ସେଇଠି ଆଉ ତମେ କୋଉଠି ରହିିକି ପଢୁଛ?
ମୁଁ ସୁକିନ୍ଦା ଭୁବନ ବିଲାଇ ପଢୁଛନ୍ତି ପ୍ରାୟ
ସୁକିନ୍ଦାରେ?
ହୁଁ।
ଆଜ୍ଞା ଅନ୍ତପୁର ବିଷୟରେ ଜାଣିଥିବେ?
ହଁ ଅନ୍ତପୁରୁ, ଇଚ୍ଛାପୁରୁ।
ଅନ୍ତପୁରେ ଆଗ- ଆଗ ଆମର ଅଛି କେତେ ପନ୍ଦର ନା ଷୋହଳ ଏକର ଜାଗା ଥିଲା।
ହୁଁ ହୁଁ।
ସେଇଟା ସବୁ ଏଇରା ବିଲ ପାଇଁ କାମ ଚାଲିଛି ଏଇନା।
ଓହୋ।
ତଳି ମରା ଚାଲିଛି।
ଆଉ? ତଳି ସବୁ ଏବେ ରୁଇଁଲେଣି?
ତଳି ଆମର ମାରା ଚାଲିଛି ଏବେ, ତଳି କାଲି ମାରିଥିଲେ ଆଜି ମାରୁଛନ୍ତି।
ଆପଣ ଯାଇକି ଦେଖିନାହାନ୍ତି?
କଣ କହିଲେ ଆଜ୍ଞା?
ଆପଣ ଯାଇକି ଦେଖି ନାହାନ୍ତି ତଳି, କିନ୍ତି କଣ ମାରା ହଉଛି କଣ?
ତଳି ଫଳି ଏରା ମତେ ମାରି ଆସିନି, ମୁଁ ଦେଖିନି ବିଲ ଫିଲ ଯାଏନି ଏତେ।
ଆଉ ଆପଣଙ୍କ, ବାପା କଣ କରନ୍ତି?
କଣ ବିଜ୍ନେସ କଣ ଗୋଟେ କରନ୍ତି? ସେ ବିଷୟରେ ମୁ ଜାଣିନି।
ଓହୋ। ଆପଣ କଣ ବଡ଼ ହେଲେ, କଣ କରିବେ ବୋଲି, ଆପଣଙ୍କର ଡ୍ରିମ୍?
ବଡ଼ ହେଲେ, ଟାର୍ଗେଟ୍ ଆଛି
ଡକ୍ଟର୍।
ଡାକ୍ଟର୍ ହବାକୁ।
ହୁଁ ହୁଁ। ଡକ୍ଟର୍ ଯଦି ହେଇଥାନ୍ତି ତାଲ୍, ମୋର ଟ୍ରାଭେଲିଂ ନହେଲେ ଇଞ୍ଜିନିୟର।
ଆଜ୍ଞା।
ଟ୍ରାଭେଲିଂ କରିବି, ନହଲେ ଇଞ୍ଜିନିୟର।
ଇଞ୍ଜିନିୟର୍ କରିବେ ବୋଲି ଭାବୁଛନ୍ତି।
ବି ଟେତା ବେ
ଓହୋ ଉ ଉ ତମର କାଳୀପୂଜା, ଫାଲିପୂଜା ହେଆଡ଼େ କିଛି ହୁଏନି?
ନା ନା କାଳୀପୂଜା ଆମର ହୁଏନି?
ଆଉ ଦଣ୍ଡ, ବିଷୟରେ ଜାଣିଛ?
ହଁ।
ସେୟା ହୁଏ କି ନାଇଁ?
ହଁ ଡଣ୍ଡ। ହୁଏ ଆମ ଆଡେ ପାଲା ଡଣ୍ଡ।
କ ପାଟୁଆ ନା ଦଣ୍ଡୁଆ?
ମାନେ?
ପାଟୁଆ ଅଛନ୍ତି। ଦଣ୍ଡୁଆ ଅଛନ୍ତି ବି।
ମୁଁ ଖାଲି ଡଣ୍ଡୁଆ ଆମର ହୁଏ ମୁଁ ଦେଖେ। ମୁଁ ପାଟୁଆ ଡଣ୍ଡୁଆ କିଛି ଜାଣିନି।
ଆଉ ଦଣ୍ଡ ଫଣ୍ଡ କୁ ଯାଅ ନା?
ନା ନା।
ଆଉ। ଆଜ୍ଞା।
ଅ।
ଆଉ, ତମେ ସକାଳେ କଣ ଖାଇଥିଲ?
ସକାଳେ ପୁରୀ, ଅ ଆଳୁ ତର୍କାରୀ। ଆଉ ଆପଣ।
ଜଳିଖିଆ ଖାଇଥିଲି, ବରା ଇଟିଲି।
ଓହୋ ଉଁ ଉଁ ଦୋକାନ୍ ନୁ ନା ନା ଘରେ?
ହଁ ଘରେ କରାହଉଚି।
ଓହୋ। ଆଉ।
ଆଉ କଣ କହିବି? ଟାଇମ୍ ତ ହେଇଗଲାଣି ଆଉ।
ଉଁ ଗଲଣି ମାର୍କେଟ୍ ରୁ ଘରକୁ ଗଲ ନା, ଘରକୁ ଯାଇନା?
ଘରକୁ, ଯାଇନି ଅଛି ମାର୍କେଟ୍ ରେ।
ଓହୋ। ହଉ ମୁଁ ତୁମକୁ ଆଉ ଦଶ୍ ପନ୍ଦର୍, ପନ୍ଦର ମିନିଟ୍ ପରେ କଲ୍ କରିବି ଆଉ।
ଆଜ୍ଞା ହଉ ରୁହନ୍ତୁ।
ହଉ।